ହ୍ୟାଲୋ ହ୍ୟାଲୋ।
ଆଜ୍ଞା ମାଡ଼ାମ କୁହନ୍ତୁ।
କାର୍ୟ ଆପରୁ କହୁଥିଲେ ତ।
ଆଜ୍ଞା କୁହନ୍ତୁ।
ହଁ ଇଏ କଣ କରୁଥିଲେ?
ଅଜ୍ଞା ରୋଷେଇ କରୁଥିଲି, ଆପଣ?
ହଁ ସେଇ ରୋଷେଇରେ ବେସ୍ତ।
କଣ ରୋଷେଇ କରୁଛନ୍ତି ଆଜି?
ହଁ ଭାତ ହେଇଚି ଡାଲି ବସିଛି। ତାପରେ କଣ ହବ ମୁ ଭାବୁଛି ଦହିବାଇଗଣ କରିବି। ଭେଣ୍ଡି ଭେଣ୍ଡି ଟା ଆଳୁ ଭେଣ୍ଡି ଭାଜିବି। ଆଉ କଣ କରିବି କାକୁଡି ଫାକୁଡି ସାଲାଡ୍ ହବ।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
। ସକାଳ ଟିଫିନ୍ ସଇଲାଣୀ।
ଘରେ ସବୁ କିଏ କିଏ ଅଛନ୍ତି?
ଘରେ ଶାଶୁ ଅଛନ୍ତି ଶଶୁର ଏବେ ଏକ୍ସପାଇର୍ କରିଗଲେ। ଆଉ ଯାଆମାନେ ଅଛନ୍ତି। ଝିଆରି, ପୁତୁରା, ଦିଅର ଏସବୁ ଅଛନ୍ତି। ନିଜର ପର୍ସନାଲ୍ ପୁଅଟେ ଝିଅଟେ ମୋର। ।
ଘରେ ସମସ୍ତେ ଭଲ ଅଛନ୍ତି। ଆପ ଆପଣ ଭଲ ଅଛନ୍ତି।
ହଁ।
ଆଛା ଆଉ ଆପଣଙ୍କର ସିଆଡେ କଣ ଫେମସ?
ଆମର ଫେମସ କହିବାପାଇଁ ଗଲେ ସବୁ ପର୍ବ ଏଠି ଫେମସ। କୋଉଟା କ ମାନେ କହିବନି ଫେମସ ନୁହ ବୋଲି, ଏବେ ଡୋଳପୂର୍ଣ୍ଣିମା ଗଲା ଡୋଳପୂର୍ଣ୍ଣିମା ବହୁତ ଠାକୁର ଭଳି ଭଳି ଚୀତନ କୀର୍ତ୍ତନ କରି ସବୁ ଯାଉଥିଲେ। ଆଉ ଖାଇବା ପିଇବା ସବୁ ହେଇଥିଲା। ବଫି ସିଷ୍ଟମ ହେଇଥିଲା। ଆଉ ଡିଜେ ଫିଜେ ବଜେଇକି ସବୁ ଯାଉଥିଲେ ଭଳି ଭଳି ଠାକୁର। ଡୋଳିରେ ଝୁଲୁଥିଲେ ଗାଁ ସାରା ବୁଲି ଆସିକି ମନ୍ଦିର ଦୋଳିରେ ଝୁଲିବେ। ସମସ୍ତେ ଯାଇଥିଲେ ମନ୍ଦିରକୁ ଅଫିସିଷ୍ଟମ ହେଇଥିଲା ଖାଇପିଇକି ସବୁ ଆସିଲେ। ହଉ, ଦୋଳପୂର୍ଣ୍ଣିମା ଗଲା ପୁଣି ଏବେ କଣା ରଜ ପରେ ହେଇତ ଖୁଦୁରୁକୁଣି-କୁଣି ଛୁଆଙ୍କର ଖୁଦୁରୁକୁଣି ହବ। ମାସ ସାରା ଯାତ୍ରା ଗୋଟେ ରବିବାରେ ହେଲା ମାତ୍ରେକେ ତ ରାତିରୁ ମାଇକି ବଜୁଥୁବ। ଆଉ ଆଉ ଆଠ ଦିନ ଥିବ ଉଁ ଯୋଉଁ ଆଁ ବଡ ଭାଲୁକୁଣି ଆସିବେ। ଛୋଟ ଭାଲୁକୁଣି ମାସ ସାରା ପୂଜା କରିବେ। ବୁଡିଆ ପାଇଁ ଠିକ ଆଠଦିନ ହେଇଥିବ ବଡ ଭାଲୁକୁଣି ଆଣିବେ। ସେ ଆଠଦିନ ଦିନରେ ରାତିରେ ନାଚୁଥିବେ ତ ନାଚୁଥିବେ। ରାତିସାରା ଝିଅ। ତାପରେ ଗଲାବେଳକୁ ପ୍ରସେସନ କରିକି ନେଇକି ଯିବେ ଭଳି ଭଳି ନାଚି ନୁଚିକା। ଜିଅଗୁୁରା ସବୁ ଡିଜେ ଫିଜେ ବଜେଇକି ନାଚି ନା ଚିକା ଯିବେ ଭସାଣି କରିକି ଆସିବେ। ଦେଖିବା ପାଇଁ ବି ଖୁସି ଲାଗେ ଝିଅଗୁରା ସବୁ ନାଚି ନାଚିକା ଯାଉଛନ୍ତି। ଆଜିକାଲି ପୁଅ ଯେମିତି ହେଲେଣି ଝିଅ ସେମତି ହେଲେଣି। ନାଚି ନାଚିକା ଯାଉ ଆଉ କଁ କୁଅ।
ଆଉ ସେପଟରେ ଖାଇବା କଣ ଫେମସ?
ଖାଇବା ଏପଟରେ ବରାଘୁଗୁନି ହଉଚି ଫେମସ। ବରାଘୁଗୁନି ଟା ଯାହା ବିି ହେଇଯାଉ ବରାଘୁଗୁନି ଯଦି ଭାତ ନହେଇଥିବ ବରାଘୁଗୁନି ଦେଇଦବେ ସେ ଖାଇକି ରହିଯିବେ। ଆଉ ଏପଟ ତ ଫେମସ ହଉଛି ମୁଆଁପିଠା। ମୁଆଁପିଠା ଟା ଫେମସ। ବରାଘକୁନି କି ମୁଆଁପିଠା।
ଆପଣ ମୁଆଁପିଠା ବନେଇ-ଆ ପ୍ରଣାଳୀ ଜାଣିଚନ୍ତି?
ହଁ
କେମିତି କଣ ହୁଏ?
ମାନେ ଅଧକିଲେ ଚାଉଳ ଦେଲେ କିଲେ ବିଦିଦବ। ନହେଲେ ଅଧକିଲେ ଚାଉଳକୁୁ ଅଧକିଲେ ବିରି। ପୁରା ସେମସେମ ପକେଇବ। ତାପରେ ଉମ ବାଟିବୁଟିକି ଟିକେ ଏ ମାନେ ହଁ ଡଙ୍କିରେ ଟିକେ ଫେଣ୍ଟି ଫାଣ୍ଟିିକି ଟିକେ ଫେଣ୍ଟି ଦବା ଭଲ ଲାଗିଲା ଲୁଣ ଫୁଣା ପକେଇକି ଫେଣ୍ଟି ଦେଇକି ରାଖି ନବ ତାପରେ ଏବେ ତ ମିଳିଲାଣି ସବୁ ଜାଲି ସିଷ୍ଟମ ମିଳିଲାଣି ଜାଲି ଦେଇ ଦଉଛନ୍ତି।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
ଜାଲିରେ କପଡା ଦେଇ ଦଉଛନ୍ତି ବା ଜାଲି ଉପରେ ସେ ଯୋଉ ଆଣୁକୁ ଦଉଛନ୍ତି ତାପରେ ପୁର ନଡିଆ ପୁର ଦି ଥାକିଆ ହଉ ତିନି ଥାକିଆ ହଉ ଯିଏ ଯେତେ ପ୍ରକାର ଥାକିଆ କରୁଛନ୍ତୀ। ସବୁ ଦେଇଦକି ଢାକୁଣୀ ଘୋଡେଇ ଦଉଛନ୍ତି ଆରାମ ରେ ପିଠା ସିଝି ଯାଉଛି। ଆଉ ଆଗରୁ ତ ସେ ଜାଲି ସିଷ୍ଟମ ଟା ଆସିନଥିଲା ଯେତେବେଳେ ପତରରେ କରିଥିଲେ। ଯୋଉ ମାନେ ବାନ୍ଧଉଥିଲେ କପଡା କପଡା ଉପରେ ପତର ଦେଇ ଦଉ ସେ ପତ୍ର ଧରେ ଆଣ ଦେଇକି କରିଥିଲେ। ଏବେ ସେ ଜାଲି ଟା ବାହାରିଲା ଦିନୁ ଆଉ ପତ୍ର ଫତ୍ର ସିଷ୍ଟମ ନାହିଁ। ତାପରେ ଖାଲି ପତଳା କପଡା ଖାଲି ପକେଇ ଦଉଛନ୍ତି ସଫା କପଡା। ତାପରେ ଆଣ ଦେଇକି ପୁରା ଦେଉଛନ୍ତି ଥାକ ଥାକ କରିକି ଆଣ ଦଉଛନ୍ତି ଥାକ ଥାକ୍ । ଦେଇ କରିଛ। ସେଇଆ। ପୁରା ବିରିଆ ବିରିଆ ହେଇଥିବ ଉ ନେଇ ଆସିଲେ କେକ୍ ରକମ କାଟି ଖାଇବ ଭଲ ଲାଗିବ।
ଆଚ୍ଛା।
ସେମତି ପୋଡ଼ ପିଠା ବି ସେମିତି ବନା ହୁଏେ ଚାଉଳରେ ଉ ଗ୍ରାଇଣ୍ଡିଙ୍ଗ୍ କରିକି ତାପରେ ତାକୁ ଜନ୍ତିକିି ଆଣ ପାଣି ଦେଇକି ଜନ୍ତିକିିନା ତାପରେ ତେଜପତ୍ର ତାପରେ ଗୁଡ଼ ହେରିକା ପକେଇକି ନା ଗୁଜୁରାତି ଫୁଜୁରାତି ପକେଇକି ସେ ଆ ଚୁନା ଟା ପକେଇକି ଜନ୍ତି କିିନା ସେମିତି ନ କଦଳୀ ପତ୍ରରେ ଥୋଇକି ତା ଉପରେ ପୁଣି ପୁର ଦେଇକି ପୁଣି ଆଣ ଦେଇକି ଏମିତି ଥାକ ଥାକ କରିକିନା ଯୋଉ ବା- ଚୁଲିରେ ପୋଡ଼ନ୍ତି ସେଟା ଗୋଟେ ପୋଡ଼ ପିଠା ସେଇଟା ବି ବହୁତ୍ ଟେଷ୍ଟି ହୁଏ।
ହଁ ପୁରା ସେ ଜାଣିଛି କିନ୍ତୁ ହେଲେ ମୁଁ ସେଇଟା କରିପାରିବିନି ମୁଁ ଜାଣିଛି ଶୁଣିଛି।
ସେଇଟା ଚୁଲି ରେ ଭଲ ହୁଏ ଏବେ ତ ସବୁ ଗ୍ୟାସ ଫ୍ୟାସ୍ ହେଇଗଲାଣି ଏବେ ଟାଉନ ଜାଗ ସେଇ ସବୁ ପୋଡ଼ପିଠା ଆଉ ଦେଖିବା ପାଇଁ ମିଳୁନି ପୋଡ଼ପିଠା ନାହିଁ ଏବେ ସେ ସିଝା ପିଠା କରିଦଉଛନ୍ତି। ପ୍ରେସର ପିଠା ନହେଲେ କଡ଼େଇ ପିଠା। ସେଇଟା ବେସିକାଲି ଗାଁ ମାନଙ୍କର ସେଟା ରଜ ପାଇଁ ବେଶୀ ସ୍ପେଶାଲ୍ ସ୍ପେଶାଲ୍ ହୁଏ ପୁରା ରଜରେ
ମୁଁ ଭାବିଛି ଭାବିଛି ଟିକେ ଜନ୍ତିକି କରିବା ବୋଲି ମୁଁ କେବେ କରିନି ମୁଁ ୟୁଟ୍ୟୁବ ରେତ ଦେଖିକି ମୁଁ ଭାବୁଛି ଯନ୍ତିକି କି ଗ୍ୟାସ୍ ରେ ପୁରା ସିନ୍ କରିକି ଗ୍ୟାସ ରେ ବସେଇକି କରିବା ବୋଲି ସେ ଯୋଉ ଯୋଉ କୁହନ୍ତି ସେଟା କୁହନ୍ତି ପେଜ ପୋଡ଼ ପିଠା ମାନେ ଅରୁଆ ଚାଉଳରେ ହଁ ଅରୁଆ ଚାଉଳରେ ସେଟା ହୁଏ। ଅରୁଆ ଚାଉଳ ରେ ମାନେ ଅରୁ ଚାଉଳ ଗୁଣ୍ଡ ହେଇକି କ୍ଷୀର ଫିର ଦିଆ ହେଇକି ଯନ୍ତ୍
କ୍ଷୀର ବି ଦେଇ ପାରିବେ ନହେଲେ ଆପଣ ପାଣି ରେ ବି ଜନ୍ତିକିନା କରିପାରିବେ। ଆପଣଙ୍କ ଇଚ୍ଛା ଆପଣ ହଁ। ନରମୀ ଆଉ ଗୋଟେ ଲାଉ ପୋଡ଼ପିଠା ହୁଏ ସେମତି ଲାଉ ଟାକୁ ଫାଷ୍ଟ୍ କୋରିଦେବେ କୋରିକି ତାକୁ ଫାଷ୍ଟ୍ ସିଝେଇ ଦିଅନ୍ତି। ସିଝେଇକିନା ତା ଦେରରେ ସେଇ ଯୋଉ ଚାଉଳ ଗୁଣ୍ଡ ଟା ପକେଇକିନା ସେଇଟାକୁ ଜନ୍ତିକିିନା ତା ଦେହରେ ଆଁ ଚିନି ନହେଲେ ଗୁଡ଼ ଯାହା ପକେଇକି ନା ଜନ୍ତନ୍ତି ଜନ୍ତି ସାରିଲା ପରେ- ତାକୁ ବି ସେମିତି ପୋଡ଼ନ୍ତି କଦଳୀ ପତ୍ର ଦେଇକି ପ୍ଲାମ ରେ ଚୁଲିରେ ବସେଇକି ପୋଡ଼ନ୍ତି ସେଠି ଗୋଟେ ବି ସେମିତି ବହୁତ୍ ନରମ ହୁଏ। ସେ ମାନେ ପୋଡ଼ପିଠା ଠାରୁ ଲାଉ ପୋଡ଼ପିଠା ଟା ଆହୁରି ତା ସେମିତି ତାଳ ପୋଡ଼ପିଠା ବି ତାଳ ଯୋଉ ଆମର ଯୋଉ ପାଚିଲେ ଯୋଉ ତାଳଟା ସେଇ ତାଳଟାକୁ ପୁଡି଼କିନା ତା ଦେହରେ ସେ ଯୋଉ ରସଟା ବାହାରେ ସେଇ ରସରେ ଚୁନା ପକେଇକି ଜନ୍ତି କିିନା ସେଇଟାକୁ ବି ସେମିତି ପୋଡ଼ିଲେ ସେଇଟା ବି ବହୁତ ଟେଷ୍ଟି ଲାଗେ।
ସେଟା ତାଳ ଯେତେବେଳେ ମାନେ ଏଇ ଖୁଦୁରୁ ଖୁଦୁରୁକୁୁଣି ଟାଇମ୍ ରେ ଯୋଉ ଆମର କୁମାର ପୂର୍ଣ୍ଣିମା ପରେ ପରେ ଯୋଉ କୁମାର ପୂର୍ଣ୍ଣିଆ ପରେ ପରେ ନା କୁମାର ପୂର୍ଣ୍ଣିମା ପୂର୍ବରୁ ଯୋଉଟା ଯୋଉ ତାଳଟା ମାନେ ପାଚି ଯାଇଥା ଯୋଉ ତାଳଟା ସେଇଟା ଯୋଉ ଆ ‌ଆଣିକି କିନା ଯୋଉଟା କରନ୍ତି ତାପରେ ତ ସେଇଟାକୁ ସେ ଇଏଟାକୁ ପୋତି ଦେଲା ପରେ ସେଟା ଗଜା ହୁଏ ସେଇଟା କୁମାର ପୂର୍ଣିମା ସେ ଗଜା ଟାକୁ ଭୋଗ କରନ୍ତି। ତାଳ ଗଜା ତାଳ ଗଜା ହଁ।
ଏ ରାଜପୁର ପରେ ତାଳ ସାଙ୍ଗ ଷ୍ଟାର୍ଟିଂ ଆଉ। ତାଳ।
ଆଜ୍ଞା ସେଇଟା ବି। ବହୁତ ଟେଷ୍ଟି ହୁଏ ସେ ପିଠା ଟା ମତେ ବି ବହୁତ ଭଲ ଲାଗେ।
ଜଣି ଯେ ନା ଏ ଯୋଉ ତାଳରେ ପକୋଡି ହୁଏ ବୋଲି।
ତାଳରେ ପକୁଡି କରନ୍ତି ରୁଟି ବି କରନ୍ତି ତାଳରେ ସେଇ ତାଳ ଟାକୁ ସେମିତି ଚିପୁଡିିକିନା ତା ଯୋଉ। ରସ ରେ ଅଟା ଚକୁଡିିକିନା ବି ରୁଟି କରେ ରୁଟି ବି ବହୁତ ବଢିଆ ଫୁଲେ ନରମ ହୁଏ ସେଇଟା ବି ଭଲ ଟେଷ୍ଟି ଲାଗେ। ଟିକେ ପିତା ପିତା ଜଷ୍ଟ ଲାଗିବ ହେଲେ ଭଲ ଲାଗେ। ପିତୁଳିଆ ପିତୁଳିଆ ଟିକେ ଲାଗେ।
ଟିକେ ଆଉ ଟେ ଦେଲେ ଆଉ ପିତୁଳିଆ ଲାଗିବନି।
ହଁ ଯେହେତୁ କଞ୍ଚାରେ କଲେ ଆମେ ଟିକେ। ଟିକେ ନୂଆ ନୂଆ ଜିନିଷ ଖାଇବା ଦରକାର ସବୁବେଳେ।
ହଁ ସେଥିରେ ସାରାପାର କିଛି। ଦିଆ ହେଉନି ନା ସହିତି ପାଇଁ ସେଠାରେ ଭିଟାମିନ ଥାଏ। ଗଛ ରହୁଛି ଆମେ ସାର ତ ସବୁ ଜିନିଷ ଖାଇଲେ।
ଆଗରୁ କଣ ଆଗରୁ ପନିପରିବାରେ। କିଛି ସାର ଦିଆନଥିଲା ଏବେ ତ ସବୁ ପନିପରିବାରେ ସାର ଏମିତି ଭାବରେ ଦଉଛନ୍ତି ଔଷଧ ପକଉଛନ୍ତି। ଆ ପ। ଟଳ ଏମିତି ପୁରା ମାନେ ପୁରା ଗ୍ରୀନ୍ ଗ୍ରୀନ୍ କରିଦଉଛନ୍ତି ତାକୁ ଧୋଇ ଦେଲା ବେଳକୁ ତା ଦେହରୁ କି ନୀଳ ବାହାରୁିଛି। ଏତେ ଏତେ। କେମିକାଲ ସବୁ ଦଉଛନ୍ତି ଖାଇଲେ ମାନେ ଖାଲି ଡକ୍ଟର କ ଯାଇକିନା ପଇସା ଗଣିବା କଥା ନଲା। ଆଉ କିଛି ନାଇଁ ବିଭିନ୍ନ ପ୍ରକାର ରୋଗ ହଉଛି। ଖାଲି ଆଗରୁ ଆମର ଯେମିତି ଲୋକମାନେ ବହୁତ ବର୍ଷ ବଞ୍ଚୁଥିଲେ। ଶହେ ଦଶ କେ ଶହେ ପାଞ୍ଚ କେ ଶହେ କୋଡିଏ ଏମିତି ଯୋଉ ବଞ୍ଚୁ। ଏବେ ଆଉ ଏତେ ବର୍ଷ ବଞ୍ଚୁନାହାନ୍ତି ପଞ୍ଚାବନ ପଚାଶ ଷାଠିଏ ଭିତରେ। ଯାଉଛନ୍ତି ଆ।
ଆମ ଝିଅ ଯେତେବେଳେ ଛୋଟ ହେଇଥିଲା। ଆମ ବଡ ନାନା ଆସିଥିଲେ ସେଇ ଅରୁଆ ଚାଉଳ ଯୋଉ ପୋଡ ପିଠା। କ୍ଷୀର ଛେନା ଫିନା ଦେଇକି କରିକି ନେଇକି ଆସିଥିଲେ ମୋ ଘରକୁ। ତାପରେ ମୋ ଝିଅ ଛୋଟ ହେଇଥିଲା ତ। ତିନି ବର୍ଷ ଚାରି ବର୍ଷର ହେଇଥିଲା ତାକୁ କାଟିକି ଯେମିତି ଦି ଖଣ ଦେଲି।। କହିଲା ମାମା ଏଟା ଛେନା ପୋଡ ଭାରି ଭଲ ଲାଗୁଛି। ମୁଁ ସେଇଟା ଉ ନାନା କୁ ଯେତେବେଳେ ଫୋନ କରେ ମୁଁ କହିଁ ନାନା ତୁ ଯଉ ପୋଡ଼ ପିଠା ଆଣନାଥିଲୁ ସେଟା ଛେନାପୋଡ। ପୁରା ବ ବହୁତ ସୁନ୍ଦର ଲାଗୁଥିଲା। ସେଦିନରୁ ଚାହେଁ କେତେ ଥର ଟ୍ରାଏଲ କଲିଣି କରିବି ବୋଲି ଆଉ କରିପାରୁନି। ଭାବିଛି ସେ ଜ କେମିତି ହବ ଚୁଲି ଫୁଲି ନାହିଁ ନା। କେମିତି ସେଟା କରିବା। ହଉ ହଉ ରହିଲି।